ହାଲୋ।
ଆଜ୍ଞା କୁହନ୍ତୁ କଣ କରୁଥିଲେ?
ମୁଁ ଏଇତ ଶୋଇଥିଲି ଆଉ ପଢି ସାରିକି ଆଉ ଗଡ ପଡ଼ ହଉଥିଲି ଆଉ ଆପଣ?
ମୁଁ ଏ ଏବେ ବସିଥିଲି ଆସିଲି ଭାବିଲି ଟିକେ କଥା ହେଇଯିବା ବୋଲି ତ କଣ ରହିଛି ଯେ ଆପଣଙ୍କ ଆଡ଼େ ପାଗ ଯେମିତି ବର୍ଷା କିମ୍ବା ଖରା ହେଇଛି ବର୍ତ୍ତମାନ।
କୋହଳିଆ ପାଗ ପୁରା ବର୍ଷା ନୁହଁ କି ପୁରା ଖରା ନୁହଁ ମାନେ ନର୍ମାଲ। ଏଇା ରହିଛି ଆଉ କି ସକାଳେ ପ ପୁରା ମାନେ ଦେଖେଇଥିଲା ଯେ ଏରା କଣ ଝିପି ଝିପି ହଉଥିଲା ହଉ ଠିକ ଅଛି ହଉ।
ଆମର ଆମର ତ ରାତି ସାରା ଏପଟେ ବର୍ଷା ହେଉଥିଲା ଯେମିତିକି ରାତି ଦିଟାରୁ ଆରମ୍ଭ ହେଇ ସକାଳ ପର୍ଯ୍ୟନ୍ତ ପୁରା ଚାଲିଥିଲା ସେମିତି ବର୍ଷାରେ ବର୍ଷାରେ। ତ ଛଅଟା ତିରିଶ ମିନିଟ୍ ପ୍ରାୟ ସମୟ ବେଳକୁ ତ ଏବେ ଛାଡି ଯାଇଛି ଟିକେ ବର୍ଷା କିନ୍ତୁ ରାତି ସାରା ବହୁତ ଜୋରରେ ବି ବର୍ଷା ହଉଥିଲା ଆପଣଙ୍କ ଆଡେ ସେମିତି କିଛି ହେଇଛି?
ହଉ ତାହେଲେ ଆପଣଙ୍କ ଆଡେ କରେଣ୍ଟ ଲାଇନ ଫାଇନ୍ ନଥିବ ତ ନା ଅଛି।
ନାଇଁ ନାଇଁ ଆମ ଆଡେ ଆଭେଲେବୁଲ୍ ସବୁବେଳେ ପାଇଁ କରେଣ୍ଟ ସେପଟେ ଟିକେ ସହରାଞ୍ଚଳ ତ ସେ ମାନେ ଲାଇନ୍ଟା ପ୍ରାୟତ ସେ ଟାଇମ୍ କଟେ ନାହିଁ ଏଠି।
ନାଇଁ ଆମର ଏଟ ଗାଁ ନା ଆମର ଟିକେ ଲାଇଟ୍ ହେଲେ ଟିକେ ନା ଗୋଟେ କଣ ହେଲେ ଗୋଟେ ତାର ଛିଣ୍ଡ ଯିବ କି କୋଉଠି କଣ ଭାଙ୍ଗିଗଲା କି କୋଉଠି ତାର ଲାଗିଲା ତ ଆମର ସାଙ୍ଗେ ସାଙ୍ଗେ କାଟି ଦଉଛନ୍ତି। ଏପର୍ଯ୍ୟନ୍ତ ଆସିନି ଆମର ସେ ପାହାଣ୍ଡିଆ ହଉଥିଲା ମେଘ ସେଇ ଚାରି ଚାରିଟା ପାଞ୍ଚଟାକୁ କେମିତି ହେଲା ତ ଏ ପର୍ଯ୍ୟନ୍ତ ବି ଲାଇନ ଆସିନି ଆସିବ ଆଉ। ଆସିଥିଲା ମଝିରେ ଆସିଥିଲା ପନ୍ଦର କୋଡିଏ ମିନିଟ ରହିଲା ଆଉ ତାପରେ ଯାଇଛି ତ ଯାଇଛି ଆଉ।
ଆପଣଙ୍କ ଆଡେ କଣ ସବୁ ପୂଜା ପର୍ବ ପରମ୍ପରା ରହିଛି ଯେମିତିକି ପୂଜାବିଧି। କରାବେଏ କି ଆପଣ ଏବେ ଯୋଉ ଗଣେଶ ପୂଜା ଆସୁଛି କିମ୍ବା ଖୁଦୁରୁକୁଣି।
ସେଇମାନେ ଆଜ୍ଞା। ଆମ ଗାଁରେ ଗଣେଶ ପୂଜାଟା ଭଲ ହୁଏ। କ ଆଠ ସାତ ଆଠ ଦିନ ହୁଏ ତିରସ୍ତା ବର୍ଷ ହେଇଥିଲା ପୁରୀ ମନ୍ଦିର। ଏଇ ବର୍ଷ ମାନେ ୟା ପୂର୍ବ ବର୍ଷଟା ହେଇ ଥିଲା ରାମ ମନ୍ଦିର, ଏ ବର୍ଷ କଣ କହୁଛନ୍ତି ବୃନ୍ଦାବନ କରିବେ ବୋଲି। ଦେଖିଆ କଣ କରୁଚ ଚନ୍ତି, ଯାହା ତାଙ୍କ କ୍ଲବ ତରଫରୁ ଯାହା କଥା ହେବେ, ସେ ଯାହା କହିବେ ସେୟା ହବ ଆଉ। ଆରଥରକ ବଦ୍ରିନାଥ ବି କରିଥିଲେ, କେଦାରନାଥ ବି କହୁଥିଲେ ଏଥରକ କରିବେ ବୋଲି। ଦେଖିଆ କେଦାରନାଥ ନହେଲେ ବୃନ୍ଦାବନ ଭିତରୁ ଗୋଟେ ହବ। ଅ ସେମିତି ମୀନା ବଜାର ପଡେ, ଖାଇବା ସବୁ ମାନେ ଭଲ ଭଲ ପଡେ, ରାସ୍ତା ଯାକ ସବୁ ଅଲଗା ପ୍ରକାର ମେଢ। ଏଇଟା ଏଇଟା ବଡ ଆକାରରେ ହୁଏ ଯେମତିକିି ପୁରୀ ମନ୍ଦିର ଆଉ ଆମ ମନ୍ଦିର ବଡ ଆକାରରେ ହୁଏ କିନ୍ତୁ ଆଉ ସବୁତକ ସେମତି ରାସ୍ତା ଯାକ ମାନେ ପୁରା ବଡ ଗାତଟେ ହେଇଥାଏ, ସେଠି ସବୁ ସବୁ ଜାଗାରେ ମାନେ ଆଜିକାଲି ତ ଲୋକ ସେଲ୍ଫି ନବା ପାଇଁ ଇଏ। ସେଲ୍ଫି ଷ୍ଟାଣ୍ଡ ବି ରଖିଥିବେ ତମେ ସେଲଫି ନବ ଏଇ ବାଟେ, ଯିବ ଏଇ ବାଟେ, ଆସିବ ପୁରା ଶୃଙ୍ଖଳିତ, ପୁରା ଭଲରେ ହୁଏ। ଆପଣଙ୍କ ଆଡେ?
ଆମ ଆଡ଼େ ବି ବହୁତ ଭଲରେ ହୁଏ। ଯେମିତି ଗଣେଶ ପୂଜା ସେପଟେ ତ ଜାଣିଥିବେ ମାନେ ଗୋଟେ ଜାଗା ରହିଛି, ଯାହାକି ଗଣେଶ ପୂଜା ପାଇଁ ଫେମସ ଏପଟେ। ଆଉ ପ୍ରତ୍ୟେକ ବର୍ଷ ଆମର କିଛି ନ କିଛି ନା କିଛି ଯେମତି ଧାନରେ ହେଉ, ପୁରା ସମ୍ପୂର୍ଣ୍ଣ ଶରୀର ଆମର ଏଇ ବର୍ଷ ଯେମିତି ତେଷଠି ଫୁଟର ଗୋଟେ ହେଇଥିଲା ଗଣେଶ। ଆଉ ଆପଣ ଜାଣିଥି ଥିବେ, ଦେଖିଥିବେ, ପ୍ରାୟ ସେମିତି କିଛି ନ୍ୟୁଜରେ ଆଉ ତେଷଠି ଫୁଟର ସବୁଟା ସର୍ବୋଚ୍ଚ ସର୍ବ ମାନେ ଉଚ୍ଚାର କରାହେଇଥିଲା ବହୁତ ବଡ ଇଏ ଗୋଟେ। ନର୍ମାଲି କରାହେଇଥିଲା କିନ୍ତୁ ତେଷଠି ଫୁଟର ହେଇଥିଲେ। ଆଉ ଯୋଉ ବାକି ରହିଲା ଆମର ଯୋଉ ମାନେ କହିଆକୁ ଗଲେ ଯେମିତି କଦଳୀରେ ହୁଏ ଗଣେଶ। ଆଉ ପୁରା କଦଳୀ କାନ୍ଧି, ମାନେ ଗୋ ଭଙ୍ଗା ହବନି କି ଛିଡା ହବନି ସେଥିରୁ।
ହ
ଆଉ ଯେମତିକି ଲଡ଼ୁରେ, ଆମର ବଡ଼ ବଡ଼ ଲଡ଼ୁ କରେଇକି ଆମର ସେମତି ମାନେ ମୂର୍ତ୍ତିଟାକୁ ସଜାନ୍ତି, ଆଉ କିଛି ବି ପଇସା ଛୋଟ ଛୋଟ ଚୁନା ପଇସା ଦେଖିଥିବେ ଆଉ ସେ ଚୁନା ପଇସାରେ ଯେତେବେଳେ ଲାଇଟ୍ ମାନେ ଆକର୍ଷଣଟା ପଡେ ଯେମତି କେମତି ଦେଖାଯାଏ ସେ ଯୋଉ ରିଫ୍ଲେକ୍ସନଟା ରୁହେ ସେଠି ଆଉ ବହୁତ ବଢ଼ିଆ ଲାଗେ ଆଉ ଏଠି ତ ମାନେ ପ୍ରତ୍ୟେକ ବର୍ଷ ଅଲଗା ଅଲଗା ଧରଣର କରାଯାଏ। ଆଉ ବି ଜାଣିଥା ଥିବେ କିଛି ନିଲାମ ହୁଏ ଆମର ଏଠୁ ଆଜ୍ଞା ଲଢୁ। ଜାଣିଛନ୍ତି, ଗୋଟେ ଗୋଟେ ଆଜ୍ଞା ଲଡୁକୁ ପ୍ରାୟତଃ ପଚାଶ ଲକ୍ଷ ପାଖାପାଖି ଯାଏ ଭାରି ମାନେ ଏଇଭଳିଆ। କେତେ ବଡ଼ ବଡ଼ ଆଜ୍ଞା ଲଡୁ ମାନେ ସେ ଇଟା ନିଲାମ କରାଯାଏ, ନିଲାମ କରାଯାଏ ପ୍ରାୟତଃ ପଚାଶ ଲକ୍ଷ ପାଖାପାଖି ପଳାଏ, ଏଇଭଳିଆ ବି ରହିଛି। ଆସନ୍ତୁ ଆମ ଆଡେ କେବେ ଦେଖି ଦେଖିଆକୁ ଆସିବେ ନିହାତି ପକ୍ଷେ ଆମର ଏପଟେ ସାଜସଜ୍ଜା ତୋରଣର ବହୁତ ବଢ଼ିଆ ଭାବରେ କରାଯାଏ ଆଉ ତ ଯୋଉ ଦିନେ ନା ନିଜକୁ ଅବିକଳ ଭିତରେ ପ୍ରାକୃତିକ ଆଉ ଆଉ କୃତ୍ରିମ ସାଜସଜ୍ଜାକୁ ଆପଣ ପ୍ରାକୃତିକ ସହିତ ତୁଳନା ବି କରିପାରିବେ, ଯେ କିି ଏହି ମାନେ ଯାହା ବି ହଉ, ସେ ତୋରଣର ଏମିତି ରହିଛି ଯେମତିକି ନିଜେ ପାହାଡ, ଆ ପାହାଡ ହଉ ଗୋଟେ ପାହାଡ଼ର ଦୃଶ୍ୟ ହଉ କିମ୍ବା ଆମର ଅ ଯ ରହିଛି ବରଫ ଅଞ୍ଚଳ ଯୋଉ ରହିଛି ଯୋଉ ପାହା ଡ଼ ତାକୁ ବି କରାଯାଏ ଏଠି। ତ ବିଭିନ୍ନ ପ୍ରକାରର ସାଜାସଜା ମେଢା ତୋରଣର ସାଜାସଜା କରାଯାଏ। ଆଉ ବହୁତ ବଢ଼ିଆ ବି ଲାଗେ ଆପଣ କେବେ ସହ ପରିବାରରେ ଆସ ନ୍ତୁ ଏପଟେ ବୁଲିକି ଯିବେ ଆଉ ଦେଖିବେ ଆଉ ନିଜକୁ ସେଥିରେ ଉପଲବ୍ଧି ବି କରିପାରିବେ।
ଆଜ୍ଞା। ଆମ ଆଡେ ଆପଣ ତ ଜାଣିଥିବେ ଓଡିଶାରେ ଯୋଉଠି ମାନେ ଅଧିକ ପୁରା ପ ସିଦ୍ଧ ହଉଛି ଯୋଉ ଲକ୍ଷେ
ଆଜ୍ଞା।
ହୁଁ ସେଇଟାପଣ ଜାଣିଥେ ଏଠି ଭଲ ହୁଏ ଆମର ନଅ ଦଶ ଦିନି ଯାକ ଆ ପୁରା ଆ କୋଉଠି ପୁରା ଗୋଟେ ବଜାରରୁୁ ଆଉ ପୁରା ଶେଷ ବଜାର ହାତ ପୁରା ଚାଲିଥିବ। ମାନେ ଆମର ତ ଏଠି ଗଳି ନା ମାନେ ଛପନ ଅଠାବନ ଷା ଷାଠିଏ ଗଳି ସେଠି ଷାଠିଏ ଜାଗାରେ ହବ ଆମର ଅ ମୂର୍ତ୍ତି ତ ସେଠି ସେମିତି ସବୁଠି ଆପଣ ଦେଖିବେ ସେଠି ପୁଣି ମୀନା ବଜାର ପଡେ। ଏପଟେ ଆସେ ମାନେ ବାହାରୁ ବାହାରୁ ଆସନ୍ତି ବାଣିଜ ମେଳା ହୁଏ। ସେ ବାଣିଜ ମେଳା ଜାଗା ମାନେ ଏ ମିନି ଷ୍ଟାଡିୟମ ସେଠି ବି ପ ସବୁ ମାନେ ଯୋଉଠି ଜାଗା ସବୁ ମାନେ ପଢିବା ପାଇଁ ଲୋକଠି ଅଧିକ ସେ ସବୁ ସବୁ ଜାଗାରେ ପଡି ମେଳା ତ ଆପଣ ଯିବେ ଟିକେ ଏନ୍ଜୟ କରିବେ। ଆଉ ଦୋଳି ବି ଆପଣ ବି କେବେ ଆସନ୍ତୁ ଏଇ ଜାଗାକୁ ଠିକି ଯିବେ ଆପଣ ଆ ନଅ ଦିନ ହଉଛି ଆପଣ ନଅ ଦିନି ଦିନ ସରିଗଲା ପରେ ବି ଯୋଉ ବର୍ଷାଣି ଟା ହବ ସେଦିନ ବି ଆପଣ କହିବେ ଖା ସେଟା ରହିଯାଆନ୍ତି କି ଆଉ କିଛି ଦିନ ଆମ ମାନେ ଏମିତି ଆମ ଲୋକ ଏତେ ଆଡିକଟେ ଯେ ଲାଷ୍ଟ ଦିନ କେହି କିଛି କରନ୍ତିନି ଖାଇବା ପାଇଁ। ଏତେ ମାନେ ଦେଖିବା ପାଇଁ ସମସ୍ତେ ବ୍ୟାକୁଳ ଯେ ମାନେ ଜିନିଷ ପତ୍ର କିଣିବାରେ। ସେଇ ଆଣିିବରେ ଆ ଆମ ପି ତ ଆମ ଗାଁ ଆଉ ମାନେ ଆମ ଘର ଙ୍କର ତିନି କିଲୋମିଟର ପାଖାପାଖି। କିନ୍ତୁ ମୁଁ ସେଠି ପଳାଏ ତ ମୁଁ ତାଙ୍କ ଘରଠୁ ପାଖ ହବ। ହ ନା କାର ଆମ ଘରଠୁ ଯିବି ତ ସେଇଠିକି ଆମର ସମସ୍ତେ ଯାଆନ୍ତି ମୋ ବାବା ମାମ ବି ଯାଆନ୍ତି ମାନେ ଅଲଗା ବୋଲି ମୁଁ ମୋର ମୋ ସାଙ୍ଗ ମାନଙ୍କ ଅଲଗା ବୁଲିବି। ସେତକ ପୁରା ଫ୍ରିଡମ ହଁ ତମେ ପୁର ତମ ତମ ଇଛା ତମ ଖୁସି।
ସେ ଯୁଆ ଆପଣ ଗଜଲକ୍ଷ୍ମୀ ପୂଜା କହୁଛନ୍ତି ଯେମିତିକି ଆମ ଢେଙ୍କାନାଳ ସହରରେ ଗୋଟେ ରହୁଛି ମାନେ ମୁଖ୍ୟ ଆଭିମୁଖ୍ୟ ରହୁଛି। ଆଜ୍ଞା ଏଇଇ ଯୋଉ ଆପଣ କହିଲେ ତ ମୁଁ ଯାଇଥିଲି ପ୍ରାୟ ଦୁଇ ହଜାର ଉଣେଇଶ ମସି ହାରେ ମୁଁ ଯାଇଥିଲି ସେଠାକୁ ଯୋଉ ଆମର କୋରୋନା ଯୋଉ ରହିଥିଲା ତା ପୂର୍ବରୁ ତ ଆମକୁ ବହୁତ ବଢ଼ିଆ ଲାଗିଥିଲା ତାଙ୍କ ସାଜସଜା ବେଶ ଯାହା ବିି ହଉ ମାନେ ଭଲ ଭଲ ମୂର୍ତ୍ତି କାରିଗରୀରେ ଆମେ ବହୁତ ନି ମାନେ ଦେଖିବା ପାଇଁ ବହୁତ ମାନେ ଆନନ୍ଦିତ ଲାଗିଥିଲା ସେଠାରେ। ଆଉ ପ୍ରାୟତଃ ଆମେ ଭାବୁଛୁ ସେଠିକାର ଆଉ ଏ ବର୍ଷ ବି ଯିବୁ ବୋଲି। କାରଣ ଆପଣ ଯେହେତୁ କହିଛନ୍ତି। କିଛି ନା କିଛି ଅଧିକ ନୂଆ ନୂଆ ଆକାରରେ କରାଯାଉଛି। ଆଉ ସେ ଆମ ବେଳକୁ ସେ ସେ ଯୋଉ କୃଷି ମେଳ ହଉ ଅଲଗା ବିଭିନ୍ନ ପ୍ରକାର ଯାହାବି ମାନେ ପଡିଥିଲା ସେଠିକାର। ବହୁତ ବଢିଆ ଲାଗିଥିଲା ସେଠି ଆମେ ଯାଇଥିଲୁ ସବୁ ପରିବାରରେ ଯାଇଥିଲୁ ସମସ୍ତେ।
ଆପଣ ବି କେବେ ସପରିବାର ଆସନ୍ତୁ ବୁଲିକି ଯିବେ ଭଲ। ମାନେ ଆପଣଙ୍କୁ
ନିହାତି ପକେଇବା।
କେବେ ସେ ଯୋଉ ଅନୁଭବ ମୁଁ ଆସିକି ଏଠିକି ଭୁଲ କରଛି ଏଇଟା ଭୁଲ ଆ କି ତୁ ବହୁତ ଲୋକ। ଗହଳି ପ୍ରବଳ ଆଉ ରହିଲେ ହଁ ହଁ କୁହନ୍ତି ମେଳା ଭେଳାରେ ପରର୍ସ ବର୍ସ କିନ୍ତୁ ଏର୍ଯ୍ୟନ୍ତ ଆମର କେବେ କିଛି ଏଇନି କାହିଁକ ଆମ ସବୁ ଲୋକାଲ ଲୋକ ନା। ଆମର ହେବାକୁ ସେମାନେ ଭାବିବେ ଯେ ହଁ ଆଙ୍କରୁୁ ଚୋରି କରିବା ପାଇଁ ହଁ ଯଦି ବି କିଏ କରେ ସ୍ତ୍ରୀ ଲୋକମାନେ ଯଦି କରେ କରୁଛନ୍ତି ବାହାରେ ଆସୁଛନ୍ତି। ସେମାନେ ଆମ ହାତରୁ କେବେ ଖସିକି ଯିବେନି କୁହା। ତରୁ ଆପଣ ଆସନ୍ତୁ ଯଦି କିଛି ଅସୁବିଧା ବି ହବନି ସବୁ ଲୋକାଲ୍ ଭାଇ ମାନେ ଅଛନ୍ତି ନା ଆମର ଆମର ବି ପ୍ରବ୍ଲେମ
ଅନୁଭୂତି ସାଉଁଟିଛୁ ସେଠାରୁ ଆଜ୍ଞା ବହୁତ ଅନୁଭୂତି ସେଠାରୁୁ ସାଉଁଟିଛୁ ବହୁତ ବଢିଆ ଲାଗିଥିଲା। ଆମେ ବି ସେଠରେ ତିନି ଦିନ ରହିଥିଲୁ ସେ ଯୋଉ ଜାଗାରେ। ଆଉ ତିନ ଗୋଟେ ଦିନରେ ତ ଆମେ ପ୍ରଥମେ ବୁଲି ପାରିିନଥିଲୁ। ଆମେ ଯାହା ଯାଇଥିଲୁ ଆମେ ଗୋଟେ ହୋଟେଲରେ ରହିଥିଲୁ ସେଠି ଆଉ ତିିନି ଦିନ ପ୍ରାୟ ଆମେ ସେଠାରେ ରହିକି ପୁରା ଠାକୁର ଫାକୁର ଯେତିକି ରହିଛନ୍ତି ଆମେ ଦର୍ଶନ କରିକି ଆଉ ନିଜେ ସନ୍ଧ୍ୟା ସମୟରେ ଯୋଉ ଲାଇଟ ର ଝଲକ୍ ଥିଲା ତାକୁ ବି ଆମେ ଦେଖିକି ଆସିଥିଲୁ। ଆଉ ବହୁତ ବଢ଼ିଆ ଲାଗିଥିଲା କିନ୍ତୁ ସତରେ ଗଜଲକ୍ଷ୍ମୀ ପୂଜା ମାନେ ଯାହା କହିଛନ୍ତି ଭଗବାନ। ପ୍ରସିଦ୍ଧ ଆଉ ସେ ଜାଗାରେ ଆମେ ସେତିକି ହିଁ ଭାବିଲୁ ନାଇ ଏ ଜାଗା ପାଇଁ ଇଏ ଠାକୁର ବହୁତ ପ୍ରସିଦ୍ଧ।
ହଁ
କଣ ରହିଚି ଆପଣଙ୍କ ଆଡ଼େ ଏବେ ଯୋଉ ରଜ ଗଲା କଣ କଣ କେମିତି ଆପଣ ପାଳନ କରିଥିଲେ?
ଆମ ଆଡେ ରଜମହୋତ୍ସବ ଭଲ ହେଇଥିଲା। ମାନେ ଆମର ଯୋଉମାନେ ମ୍ୟାରେଜ କରୁଚନ୍ତି ମ୍ୟାରେଜ କରି ଯଉ ଝିଅ ରା ଏବେ ନୂଆ ନୂଆ ମ୍ୟାରେଜ କରିଯାଇଥିବେ ଯଉ ମାନ ପୂର୍ବରୁ ବି ଦି ତିନି ବର୍ଷ ଯୋଉମାନେ ପୁରା ମାନେ ଏଜ୍ ବି ଅଧିକ ହେଇଗଲା ସମସ୍ତଙ୍କୁୁ ଆମ ଗାଁ ତରଫରୁ ଝିଅ ପିଲାମାନେେ ଆମେ ସବୁ ମିଶିକି ଡାକିଥିଲୁ। ସେମାନେ ଆସିଥିଲେ କି ମାନେ କି କିଛି ଖୁସିର ପଇସା ପଇସା ଦେଇଥିଲେ କମ ପଇସା ଦେଇଥିଲେ। ଖୁସି ରେ ନୁଅ ଆମର ତ ମାନେ ଅଧିକ ପଇସା ଦେଇଥିଲେ। ଆଉ ତାଙ୍କ ଆଉ ଯେ ଆମର ମେନ ଆମେ ଯାହାକୁ ମାନେ ଆମର ମୁଖିଆ ଦେଶ ବସେ ନା ଜାଣିଥିବେ ଆମ ଗାଁର ମୁଖ୍ୟା ଯୋଉମାନେ ସେମାନଙ୍କୁ ଡାକିଥିଲୁ ହଁ ତମେ ଆସିକି ଓପନିଂ ଟା କର। ନଡିିଆବଡେଇକି ବ୍ରାହ୍ମଣ କୁ ଡାକିଥିଲୁ ସେମାନେ ସବୁ ଖୁସି ହେଇକି ଯିଏ ଜା ପାଞ୍ଚ ହଜାର, କେ ଦଶ ହଜାର, କେ ପନ୍ଦର ହଜାର ଏମତି ସବୁ ଦେଇଦିଅ ଯୋଉକା କି ମେଘ ଟାଇମ ରେ ଆମେ ଯଉଟା ଅଧିକ କରିବାକୁ ଚାହୁଁଥିଲୁ ସେ ପଇସା ସବୁ ରହିଗଲା। କିଛି ଲାଷ୍ଟ ରେ ଆମେବୁ ଗିଫ୍ଟ ଫିଫ୍ଟ କରି ଥିଲୁ ସେଟା ଏପର୍ଯ୍ୟନ୍ତ ବି ଆମେ ଦେଇନୁ ସେ ଗିଫ୍ଟ ସଟା ସେମିତି ଅଛି। ସେ ପଇସା ସେମିତି ଅଛି। ସେ ଗିଫ୍ଟ ସେମିତି ଅଛି। ସବୁ ସେମିତି ଅଛି। ତ ସେଇଟା ଆମେ ଭାବିଛୁ ସେ ପଇସା ଅଦା ଅଧା ର ଉପର ରଖିଦବୁ ଆର ବର୍ଷ ପାଇଁ। ଆଉ ଯାହାବଏ ଓ ଝିଅ ପିଲା ମାନେ ଯୋଉ ସବୁ ଭାଗ ନେଇଛୁ ସେମାନେ ସବୁ ବୁଲିଯିବୁ ଏମିତି ଭାବୁ ଟି କି ଯା ହବ
ଯାହା ହଉ ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା ଆଉ ଆପଣ ଆଜ୍ଞା ଆପଣଙ୍କ କଥା ଶୁଣ ବହୁତ ଭଲ ଲାଗିଲା। ଗିଲା ଆଉ ଆପଣ ବି ସେମିତି ପ୍ରତ୍ୟେକ ବର୍ଷ ରଜ ମହୋତ୍ସବକୁ ଆଗେଇ ନିଅନ୍ତୁ ବହୁତ ବଢ଼ିଆ କରନ୍ତୁ ମାନେ ବହୁତ ଆଡୁ ଲୋକ ଆସିକି ଆପଣଙ୍କ ରଜମହୋତ୍ସଵ ଭାଗ ବି ନେଇ ନିଅନ୍ତୁ ଆଉ ଯାହା ବି ହଉ
ନେଟାଟି ଆମ ଗାଁ ଟା ନା ଆମର ଏଠି ପାଖ ପାଖ ସବୁ ଗାଁ ରେ ହଉଛି। ତ ସମସ୍ତଙ୍କ ଗାଁରେ ରଜମହୋତ୍ସବ୍ ବି ହଉଚି ଆମର ଏଠି ଚାରି ପାଞ୍ଚାଟା ଗାଁ। ପାଞ୍ଚଟା ଗାଁ ପାଞ୍ଚଟା ଗାଁରେ ରଜମହୋତ୍ସବ ସମସ୍ତେ ନିଜ ନିଜ ଗାଁରେ ସମସ୍ତେ ଖୁସି ଆଉ। ହଉ ଆମ ଆପଣଙ୍କୁ ପରେ କଲ କରିବି।
ଠିକ ଅଛି ନିହାତି ନିହାତି।